ହ୍ୟାଲୋ ହ୍ୟାଲୋ
ହଁ
କଣ କରୁଛୁ?
ବାସିଛି।
ଖାଇସାଇ ଲୁଣି
ହଁ
ଖାଇଲଣି
ହଁ ଖାଇଛି।
ହୁଁ ହୁଁ
ଖାଇ
ରୋଷେଇ ମୁଁ କରିଛି କିନ୍ତୁ ଖାଇନି ଖାଇବି ଆଉ ତମ ଆଡ ଯୋଉ ଡ୍ୟାମ ଥିଲା ସବୁ ଯାଉଛନ୍ତି ସିଆଡେ ବୁଲି ପିକନିକ କରିବାକୁ ଯାଉଛନ୍ତି।
ହୁଁ ଚାଲୁନା ଯିବା ଚାଲ ଯିବା ଦେଖିବ ଡ୍ୟାମ କେମତି ପାର୍କ କେମିତି ଆଉ ସବୁ ଦେଖିବ ବୁଲି ବୁଲିକିନା ଆସିବ ଆମ ଘର ଦେଖିବ ମନ୍ଦିର ବି ଅଛି ଦେଖିବ। ଗୋଟେ ପ୍ରସିଦ୍ଧ ଜାଗା ଭୋ ଭୋଜି କରୁଛନ୍ତି ସବୁ ଆଡୁ ଆସିକି
ବୁଲି ହଉ ତମର ବା ଯୋଉ ତମ ହୋଟେଲ ଟା ଚାଲୁଛି ନା ନାଇଁ
ହଁ ଚାଲଲୁଛି। ହଁ ବହୁତ ଖର୍ଚ୍ଚ ହେଇଚି ଆଉ
କହୁଛ
ଗଜା, ଲବଙ୍ଗୀ, ଆଉ ଲଡୁ, ଜିଲାପି, ବରା, ଇଟଲି ସବୁ ଯେତେବେଳେ ଯିଏ ବରା ଦିଆ ଦେଲେ ବି କରୁଛନ୍ତି। ବ୍ୟବହାର ଫ୍ୟବହାର ପଇଲେ ହଁ ହଉଛି ଏଇ ଖରା ଦିନେ ଟିକେ ଡାଉନ ରହୁଛି ଆଉ।
ଆଉ ଖରା ଦିନ ଟା ଯୋଉ ଗରମ ହଉଛି ଲୋକ ତ ପଦାକୁ ବାହାରୁନାହାନ୍ତି କିଏ ଯିବ ଖାଇବା ପାଇଁ ଓ ସେ ନାଇଁ ଟିକେ ଡାଉନ ରହୁଥିବ ଆଉ
ହୁଁ।
ଆଉ ତମର ଯୋଉ ପାର୍କ ଫାର୍କ ହେଇଛି।
ହୁଁ ପାର୍କ ହେଇଛି।
ଆଉ ଯୋଉ କାଲି ହଉ ସବୁ ଫୁଲ ଗଛ ଫଛ ଲାଗିଛି
ହଁ ଲାଗିଛି ଫୁଲ ଗଛ ଲାଗିଛି ଏଠି ଯୋଉ ହୁଏନି ନା ପାର୍କରେ ହାତୀ ଆଉ ବେଙ୍ଗରେ ଯୋଉ ଛୁଆ ଖେଳନ୍ତି ସେରା ସବୁ ହେଇଛି। ମାନେ ସବୁଆଡୁ ସବୁଆଡୁ ଆସୁଛନ୍ତି ଭୋଜି କରି ଏଇ ବର୍ଷ ଚାଲ ଯିବା ଆମେ ଭୋଜି କରିବା ବୁଲି ବୁଲାଇକିନା ସବୁ ଦେଖି ଦେଖିଦୁଖାକି ଆସିବ।
ତୁମର କଣ ଜଙ୍ଗଲ ଅଛି।
ହ ଜଙ୍ଗଲ ଏରିଆ ଟା ଭଲ ଏରିଆ ଟା ହେଟା ଆଉ।
ମୁ ଜଙ୍ଗଲ ଏରିଆ ଆଉ ପୁରା ଥଣ୍ଡା ଥଣ୍ଡା ତ ଲାଗୁଥିବ।
ଲାଗୁଛି ସନ୍ଧ୍ୟା ଭଳିଆ ଯୋଉ ପବନ ହଉଛି ନଦୀ ଏ ଡ୍ୟାମ ଟା ରହିଛି ନା ପାଣି ଚାରି ପାାଖ ଆମର ରହିଛନ୍ତି ମଝିରେ ଆଉ ଏଇ ସନ୍ଧ୍ୟା ଭଳିଆ ସୁଲସୁଲିଆ ପବନ ଟିକେ ଦିଏ ଆଉ।
ଡ୍ୟାମ ଯୋଉ କହୁନାହାନ୍ତି ଡ୍ୟାମ ଟା କଣ କେମିତି କହିଲି ମୁଁ ସେ ଡ୍ୟାମ ଫ୍ୟାମ କଣ ଜାଣିନି।
ମାନେ ଯେମତି ହୀରାକୁଦ ଡ଼୍ୟାମ ମାନେ ଯୋଉ ଗେଟ ଛାଡନ୍ତି। ହୁଁ ସେଇଟା ଚାରିଟା ଗେଟ୍ ହେଥିରେ ଲାଗିଛି। ଚାରିଟା ଗେଟେ ଲାଗିଛି ଯଦି ଯ ଚାରିଟା ଗେଟ ଛାଡିଦବ ଆମ ଗାଁ ପୁରା ଅଧା ପାଣି
ଓ ହୋ। ଆଉ ସେଇଟା କୁ କହୁଛନ୍ତି ଡାମେ ମନେ ହୀରାକୁଦକୁ ତ ହୀରାକୁଦ ବନ୍ଦର କୁହନ୍ତି-
ହୁଁ ହରାକୁଦରେ ବହେ ଗେଟ୍ ଏଠି ଆମ ଗାଁ- ଚାରିଟା ଗେଟ୍ ଅଛି ଆଉ। ଯଦି ଛାଡ଼ିଦେବେତ ଯେତେବେଳେ ଗେଟ୍ ଛାଡୁଛନ୍ତି ଗୋଟେ ନହେଲେ ଦିଟା ଛାଡୁଛନ୍ତି ଆଉ ଅଧିକ ଛାଡିଲେ ଗାଁ ମଝି ମଝିଆ ପାଣି ହେଇଜିବ।
ମୁଁ। ହଉ ହଉ।
ତଳେ ରହିଛୁ ନା
ବାନୀ ତ ବଳ ରହିଛ ହଁ ହୁଁ ଆଉ ସେଇପାଇ ଯୋଉ ସବୁ ଗଛ ଲଗେଇଥ ସବୁ ଫସଲ ଫସଲ କରୁଥିବ ତ
କହୁ ହଁ ମତେ କଆ
କଣ ତମର ସେଠି ସବୁ ଚାଷବାସ ହୁଏ ହଁ କଣ ଚାଷବାସ ହଁ ପା
ଧାନ ଚାଷ କରନ୍ତି, ଏପଟେ ଆଉ ଏଇ ମୁଗ ଫୋଗ କରନ୍ତି, ଏମିତି କାଁ ଭାଁ ମୁଗ ଫୋଗ କିନ୍ତୁ ପ୍ରାୟ ଟାଇମ ଧାନ ଟା କରନ୍ତି ଆଉ ଆଖୁ ଆମର ସେପଟରେ ଗୋଟେ ପାଖାପାଖି ଗାଁ ଅଛି ବି ଆଖୁ ଚାଷ କରନ୍ତି ଆ ଚାଷ ଟା ଭଲ ହୁଏ ସେପଟେ ଧାନ ଆଖୁ ଏଇ ଦିଟା ପ୍ରାୟ ଭଲ ହୁଏ ବୋଲି କରନ୍ତି ସବୁ
ଆ ତମେ ତମର ତ ଘୋଡ଼ାଷ ବଲାଛି
ଆଖୁ ଯୋଉମାନେ ନେଇକିନା ଇଏ କରୁଛନ୍ତି ଗୁଡ ଏତ ପ୍ରାୟ ନେଇଯାଉଛନ୍ତି ମାନେ ବାହାରକୁ ସପ୍ଲାଏ କରିଦଉଛନ୍ତି ଆଖୁ ଆଉ ଗାଁ ରେ ଟଏ କରୁନାହାନ୍ତି ଆଗରୁ କରୁଥିଲେ ଏବେ ଆଉ କିଏ କରନାହାନ୍ତି ଆଗରୁ ନହେଲେ କରିକିନା ଗୁଡ ବିକନ୍ତି ଜଣେ ଏଇ ଆମ ଗାଁ ପାଖରୁ ଗୋଟେ ଗାଁ ଅଛି ସେଇଠୁ ଜଣେ ବିକନ୍ତି
ହ ଏତେ ଭଳିଆ ତମ ଗୁଡା ଫୁଡା ଆଖୁ ବାଖୁ କରୁଛ ଆଉ ଆଉ ଆମର ଆମର ତ ସେମିତି ଇଡେ ହଉଛି ମୁଗ ଚାଷ ଆମର କରୁଛନ୍ତି। କିନ୍ତୁ ଆଉ ଅଲଗା ଚାଷ କିଛି ନାହିଁ ତମର ନଦୀ କୋଳିଆ ଆମର ଏଡା ହଁ ପହାଡ଼
ନିପରିବା ବି ଚାଷ କରୁଛନ୍ତି, ସବୁ ପନିପରିବା ବାଇଗଣ ଫାଇଗଣ ସବୁ ପନିପରିବା ଚାଷ ଏଟା ପାଣି ଚାରି ପାାଖ ରହିଲା ନା ପୁରା ଥଣ୍ଡାଳିଆ ଜାଗା ତ ଫସଲଟା ଏପଟେରେ ଭଲ ହଉଚ
ହଁ
ଆମେ ଏପଟରେ ଯେମିତି କଣ କହିଲ ପରିବା କିଣିକି ନା ଖାଉଛ ମାନେ ଧର ବିକ୍ରି ହେଇ ଆସିଲେ ସେପଟରେ ନିଜେ ହିଁ କରିକିନା ମାନେ ଦେଶୀ ଜିନିଷ କହିବାକୁ ଗଲେ ସେଟା ଖାଇବ ଖାଦ୍ୟ ମିଳୁଛି
ତମର ସବୁ ବିଲ ଜମା ଫାଙ୍କା ପଡୁନଥିବ
ନାଁ
ଆ ଗୋଟେ ଚାଷ ସରଲେ ପୁଣି ଗୋଟେ ଚାଷ କରୁଥିବ ଆଉ ହୁଁ ହୁଁ ଆଉ ପରିବାପତ୍ର ତମର ମାନେ ରେଟ୍ କମ୍ ଥିବ।
ହୁଁ ହଁ ଏପଟ ଚାଷୀ ଏରିଆ ମାନେ ଯୋଉ ଲୋକ ଅଛନ୍ତି ସବୁ ସବୁ ଭେରାଇଟିର ଚାଷ ଶିଖିଛନ୍ତି।
ଆ ତମେ ଯୋଉ ଯୋଉ ତମ ହୋଟେଲରେ। ତମର ଆଉ ରୋଷେଇ ବାସ କରିକି ଦେଖୁନ ଆଉ ଇଏ କଣ?
ଋ ହଁ କରା ହେଇ ଥିଲା।
ଏଇ ଭାତ ଫରିଆ କରିକି କଣ ଦଉଚ?
ନା ମିଲ୍ ଫିଲ୍ କରାହୁଏ ଆଗରୁ ଯେତେବେଳେ ଆମେ ଝିଅ ମାନେ ସବୁ ଥିଲୁ ସେତେବେଳେ କରାହୁଏ। ଏ ବୋଉ ଏକୁଟିଆ ହେଇଗଲେ ନା ଏକୁଟିଆକୁ ଆଉ କୋଉଠେ ପାରୁଛନ୍ତି ଏତ ଦେଇ ଜଳିଖିଆ ବେପାର କଲା ବେଳକୁ ତାଙ୍କୁ ଇଏ ହଉଛି ତାପରେ ଅପରେସନ ମଣିଷ ସେ ଆଉ ହେଥିପାଇଁ ମିଲ୍ ବ୍ୟବସ୍ଥା ଟା ବନ୍ଦ କରିଦେଲୁ ଆଉ।
ହୁଁ ମିଲ୍ ବ୍ୟବସ୍ଥା କଲେ ଏଁ ଭଲ ସେଲ୍ ହନ୍ତା ତା ପରେ ଲୋକ ବି ଅଧିକ ଦରକାରେ।
ହୁ ଏକୁଟିଆ ପାରିବେ ତ ଆମେ ଚାରି ଭଉଣୀ ଯାଙ୍କ ଥିଲୁ ଥିଲେ ଯାତ୍ରା ହୁଏ ନା ସେ ତେବେଳକୁ ଏବେ ଗୋଟେ ମାଛ ଭାଙ୍ଗିଗଲା ମାଛ ହୁଏ ପାଞ୍ଚ ଛଅ ରାତି ଏଇ ଯୋଉ ମକର ସଂକ୍ରାନ୍ତି ହୁଏ ସେଇ ଟାଇମ୍ ରେ ହୁଏ। ପାଞ୍ଚ ଛଅ ରାତି ନାଚ ହୁଏ। ସେଇ ଟାଇମ୍ ଟା ହଉଚି ବର୍ଷକରେ ଆମ ଗାଁରେ ବର୍ଷକର ବେପାର ହଉଚି ଇ -ଇ ମାସକର ବେପାର ହଉଚି ସଣ୍ଡେରେ ହୁଏ। ଆଉ ଉପରେ ଉପରେ ବର୍ଷକର ବେପ ତାର ମକର ରହୁଛି
ହୁଁ ହଁ ଭଲ ଆଉ ଆଉ ମୋ ମାମୁଁ ଘର ସେମିତି ଉ ପାହାଡର ପାହାଡ ଉପରେ ଠାକୁର ଅଛି ସେଇଟାକୁ କ ହୁଡି ଯାତ୍ରା କୁହନ୍ତି। ସେଇ ମକର ସଂକ୍ରାନ୍ତିରେ ହୁଏ। ଆଉ ପ୍ରବଳ ଲୋକ କଣ ଆଉ ତା ତଳ ଟା ପାହାଡ ତଳ ପାହାଡ଼ ମାନେ କାଟିକି ରାସ୍ତା ତିଆରି କରିଛନ୍ତି ଯିବା ପାଇଁ ପାହାଡ଼ ଉପରକୁ ଆଉ ତଳେ ସବୁ ଯାଗ ହେଇଥିବ ଯେ ମାନେ ନିତ ଲୋକ କିନ୍ତୁ ଗଛ ଫଛ ସବୁ ଅଛି କି ପୁରା ଥଣ୍ଡା ଲାଖେ କିଛି ଜଣା ହଉଛି ସେଠି ଗରମ ବୋଲି ଆଉ ବଢିଆ କିନ୍ତୁ ଲାଗେ ସେଠି ଗଛ ମୂଳେ ସବୁ ବସିଥିବ ପାହାଡ ଉପରୁକୁ ଯାଉଥିବ ଖାଲି ଗଛ ଛାଇରେ ଚଢି ସଢି ଉପକୁ ଯାଉଥିବ ପୁରା ବଢିଆ ଲାଗେ ସେଟାକୁ କହନ୍ତି ହୁଡି ଯାତ୍ରା ତାଙ୍କର।
ଓ ତମାପଟ ହୁଏ ଶୁଣିଥିଲି ଏଇ ଯୋଉ ନା କଣ କହନ୍ତି ପଡିମା ଜିନିଷ ପତ୍ର
ହୁଁ ମେଳା
ସେଇ ମେଳା ସବୁ ଜିନିଷ ପତ୍ର ପଳେଇ ପାଇଁ ସେଠ ଯୋଉ ଫଳ ମୂଳ ମାନେ ସବୁ ଛତୁ ଆଉ ଯୋଉ କନ୍ତି ସବୁ କୋଳି ବିଭିନ୍ନ ପ୍ରକାର କୋଳି ଜଙ୍ଗଲ ଜାଗା ନା ଓହୋ କୋଳି ଫଳ ଛତୁ ଆଉ ଆମ୍ବ ଟାଇମ୍ ରେ ଆମ୍ବ ଯୋଉ ଟାଇମ୍ ଦେଖିବ ସେ ଫଳ ଫଳ ସବୁ ସେଠି ବିଭିନ୍ନ ପ୍ରକାର ଫଳ ଦେଖିବ ସେଇଠି ମିିଳିବ ଯୋଉ ଫଳରେ ତମେ ନାଁ ଜାଣିନଥିବ ସେଇଠି ମିଳିବ ଆଉ ସେଇ ପାହାଡକୁ ସବୁ ଯୋଉ ଯୋଉ ହଉଛି ମାନେ ସବୁ କଣ କହନି ଭାଗ ସବୁ ବିଛେଇକି ସବୁ ପତ୍ରରେ ସବୁ ଭାଗ ଲଗେଇଥିବେ ସବୁ ବିକ୍ରି କରିଥାଏ ସେଇଠୁ ଆଣିବାକୁ ଆମେ ଯାଉ ଖାଲି ପତ୍ର ଠୋଲାାରେ ସବୁ ଦେବେ ଆମକୁ ଖାଇବା ପାଇଁ ଆଉ ଭଲ ଲାଗେ ସେଠି କଣ କହିଲ ଏଇ ଆଳୁଦମ୍ ଆଳୁଦମ ଦହିବରା ଏଇଟା ସବୁ ହଉଛି ସେଠି ବହୁତ ବହୁତ ଦିଅନ୍ତି ଖାଇବାକୁ ମାନେମେ କୋଡିଏ ଟଙ୍କାର ଖାଇଦବ ମାନେ ତମ ପେଟ ଫୁଲେଇଯିବ। ଭଲ ଲାଗେ ଲାଲ ଲାଗୁଥିବ ଯେ ବହୁତ ବଡ ପିନ ଆଉ ପାହାଡ ଉପରକୁ ଚଢିଗଲା ପରେ ଦେଖିବ ପୁରା ତଳୁ ବନେଇିଲା ବେଳକୁ ଗଣେଶ ପୁରା ପୁରା ପୁରା ବକଡ ବକଡ ଦେଖା ହାଉଉଥିବ ଆଉ ରାସ୍ତା ଟା ପୁରା ଯେମିତି ଗୋଟେ ସାପ ଶୋଇଲା ଭଳିଆ ଦେଖା ହଉଥିବ। ଏମିତି ଆଉ ପାହାଡକୁ ବହୁତ ବଢିଆ ଲାଗେ ଏଠି ସବୁ ଆମେ ସେତେବେଳେ ତ ଫଟ ଫଟ ଉଠେଇବା ପାଇଁ କିଛି ସୁବିଧା ନଥିଲା ସେମିତି ଖାଲି ବୁଲିକି ତଳକୁ ଅନେଇଲା ବେଳକୁ ଆ ମୁଣ୍ଡ ଖାଲି ଘାଙ୍ଗି ଘାଙ୍ଗି ଘାଙ୍ଗି କରିଦଉଥିବ।
ହ
ହୁଁ
ସେ ଦାଦା ଆଉ।
ହୁଁ ଆଉ ତମ ଉ ଗାଁକୁ ମୁଁ ଯିବି ହେଲା। ଉଁ କେବେ ଗଲେ ହବ କହିଲୁ। ହେଲା। କେବେ ଗଲେ ତାଙ୍କ ଗାଁଙ୍କୁ ହବ କହିଲ।
ତାଲେ ନୂଆ ବର୍ଷ ବେଳକୁ ଯିବା। ଭୋଜି ଭୋଜି ଭୋଜା କରିକିନା ବୁଲି ବୁଲାକି ସବୁ ଆସିବା।
ଷ ସୁଧା ହେଇଡି ଭୋଜନ ଭ କର ନା
ନା ସବୁଆଡୁ ଆସୁଛନ୍ତି ବାହାରୁ ଆସୁଚନ୍ତି। ଗାଡି ଧରିକି ସବୁ ଆସିକିନା ପ୍ରବଳ ଲୋକ ହଉଛନ୍ତି। ଏ ନୂଆ ବର୍ଷ ବଡଦିନ ଠୁ ଆରମ୍ଭ ହେଇଯିବ ଯେ ଉଁ ପୁରା ନୂଆ ବର୍ଷ ବାଦ ପୁରା ପଳେଇବ ଏକାଥରେ ପାଞ୍ଚ ଛଅ ମାସ ପର୍ଯ୍ୟନ୍ତ ତ ଲାଗିଥିବ ଆଉ। ଭୋଜି ଗାଡି ଆଉ ଜାଗା ରୁହେନି ଜାଗା ପାଆ ଚାରିଆଡେ ଭୋଜି ଗାଡି ହୁଏଯେ ସେଟି ଜାଗା ପାଆନ୍ତିନି। ଏତେ ଜାଗା ଥାଇକି ନା ବି ମାନେ ଅ
ହଉ ଶୁଣ ହଉ ରଖ ଆଉ ମୁଁ ହୁଁ ତମକୁ କହିବି କେବେ ଯିବା ଆଉ ବୋଲି ଆଉ ମୁଁ ତାହେଲେ ଏବେ ରଖୁଛି ଆଁ।